ହ୍ୟାଲୋ ଶୁଭ ସନ୍ଧ୍ୟା ଆଜ୍ଞା।
ହଁ ଆଜ୍ଞା ଶୁଭ ସନ୍ଧ୍ୟା ସାର୍।
କଣ କହୁଛନ୍ତି? କିଛି ନାହିଁ କଣ କରିବି ଆଉ।
ହଁ ହଁ।
ଆଉହୋ ଆଉ କଣ ଖବର ଆପଣଙ୍କର ଆ ଆଉ କଣ? ଖବର ଆପଣଙ୍କର କୁହନ୍ତୁ ଖାଇଲେଣି କି ନାଇଁ କଣ ଆପଣଙ୍କର ନିତ୍ୟ କର୍ମ ବିଷୟ କୁହନ୍ତୁ।
ଦେଖନ୍ତୁ ଏ ଯୋଉ ପ୍ରଶ୍ନ ଆପଣ ପଚାରିଲେ ସକାଳେ ପଚାରିଲେ ଭଲ ହେଇଥାନ୍ତା। ନା ନିତ୍ୟକର୍ମ ବିଷୟରେ ଆପଣ କହୁଛନ୍ତି ସକାଳୁ ଏପର୍ଯ୍ୟନ୍ତ କଣ କଲି ସେୟଆ ପଚାରୁଛନ୍ତି ଆପଣ ମୋତେ ତ
ହୁଁ।
ହଁ ତ ସ କଣ ସକାଳେ ମୁଁ ଉଠିଲି ଠିକ ଅଛି ତାପରେ ମୁଁ ନିତ୍ୟକ୍ରମ ସାରି ତାପରେ ମୁଁ ଚାଲିଲି ପାଠ ଠୋ ରଖୁ।
ଓହୋ। ତାପରେ
ଠିକ ଅଛି ତୁ ପାଠ ପଢେ ଯିବା ତ ଆମେ ଗଲୁ କି ଦହିବରା ଖାଇବୁ ମାନେ ତାଙ୍କେ କହିଲେ କିଛି ମାନେ ଫଳମୂଳ ଖାଇବା ଆଉ ଖୋଜି ଖୋଜି ହାଲିଆ ହେଇଗଲୁ କିନ୍ତୁ ଆମେ ଫଳ ମୂଳ ପାଇଲୁନି। ପରିଶେଷରେ ଆମେ ଗଲୁ ଓ ଦହିବରା ଦୋକାନରେ ଦହିବରା ଖାଇଲୁ। ହଉ ଦହିବରା ମତେ ଆଜି ବହୁତ ଭଲ ଲାଗିଲା କାହିଁକି ନା ତାର ମୂଲ୍ୟ ବହୁତ କମ ଆଉ ଏତେ ବି ଦେହ ପାଇଁ ଖରାପ ନୁହେଁ ମତେ ଯାହା ଲାଗେ। ଠିକ ଅଛି।
ହଁ ବଢିଆ ଆଜ୍ଞା ମୋର ତ ପ୍ରିୟ
ହଁ ସେଇ ଜିନିଷ ସେଇ ଜିନିଷ ତ ସେଇଟା ହଉଛି କଥା। ତ ମୁଁ କଣ କହୁଥିଲି ତାପରେ ଆମେ ଦହିବରା ଖାଇକି ଆସିଲୁ ଠିକ ଅଛି ତାପରେ ଭାଉଜ ଙ୍କ କଥା କଣ ହବ?
ଶୁଣିପାରଛି ଶୁଣିପାରୁଛି।
। ତ ମୁଁ କହୁଛି, ଆମେ ଦହିବରା ଖାଇକି ଆସିକି, ପାଠାଗାରୁକୁ କମେ ଆସିଲୁ? ଆଉ ଥରେ ମୁଁ ପା ଠ ପଢିଲି ପଢିଲି ପଢିଲି। ତା'ପରେ ଟିକେ ଆମର-ଅ-ଅଁ ଟିକେ ମୋ ଇଣ୍ଟରନେଟ୍ ର ଅସୁବିଧା ଥିଲା। ତା'ପରେ ଆମେ କଣ କଲୁ କଣ ଆମନେ ଘଣ୍ଟେ ତ, ହେଇଗଲା ମୁଁ ଟିକେ ଗଲି। ଖାଇବା ଆଣିଗଲି ଓ ଖାଇଲି। ଏବେ, ଆପଣ କୁହନ୍ତୁ ଘଣ୍ଟେ ଯାଏ କଣ କଲେ? ତା'ପରେ ମୁଁ ଆଗକୁ ବଢେଇବି।
ଦେଖନ୍ତୁ। ମୁଁ, ଆଜି ମୋର କର୍ମକ୍ଷେତ୍ରକୁ ଗ-ଗଲି ନାହିଁ। ମୁଁ ଆଜି ରହିଗଲି। ହ। ତ କଣ ହେଇଛି, ଦିନସାରା ରହି ବସି ରହିଲି। ତ ଜଲଖିଆ ମୁଁ ବି ଆଜି ଯାଇକି ଜଳଖିଆ ସେ ଦହିବରା ଟି କରିଦେଲି, ମୁଁ ଦହିବରା ବହୁତ ଖାଏ ମୋର ପ୍ରିୟ। ତ, ଦହିବରା ଖାଇକି ମୁଁ ପଳେଇ ଆସିଲି। ହଁ, ମୋର ଦହିବର। ସବୁ ଦିନ ପାଖାପଖି ଖାଏ।
ମୁଁ, ଉଁ ସବୁଦିନ ମୁଁ ଦହିବରା ଖାଆନ୍ତି?
ହଁ, ଅତି ଅତିରୁ ଅତି ଅଧିକରୁ ଅଧିକ ଦିନ ଦହିବରା ଖାଏ। ନହେଲେ, ମୁଁ ଦହିବରା ନ ଖାଇଲେ ଇଟିଲି ଖାଏ।
ହଁ, ହଁହଁ, ବୁଝିଲି ବୁଝି ବୁଝିଲି। ମାନେ ଆପଣ ଟିକେ ହେଲ୍ଦି, ମାନେ! ଆପଣ ଟିକେ ମାନେ, ଦେହକୁ ସ୍ଵାସ୍ଥ୍ୟ ପାଇଁ ଟିକେ ମାନେ କିଛି ଖାଆନ୍ତି। ଜାଲ ନାହିଁ କି?
ହଁ, ସସ୍ ତ ସ୍ୱସ୍ଥ ଦେଖି ସ୍ଵାସ୍ଥ୍ୟ ହି ସମ୍ପଦ। କି ବୋଲି ସ୍ୱାସ୍ଥ୍ୟ କୁ ଦେଖି ର! ଦେଖି ରଖି ଚଲେଇ ମୁଁ ତ, ସକାଳୁ ଯାଇ ଆସିକି ଦହିବାର ଖାଇଦେଲି। ପୁଣି ମୋର ଗୋଟଏ ସମୟରେ, ଗୋଟେ ସାଢେ ଗୋଟେ ସମୟରେ ମୋର ଆସିଲା ମଧ୍ୟାହ୍ନ ଭୋଜନ! ମଧ୍ୟାହ୍ନ ଭୋଜନରେ ଆଜି ଥିଲା, ଶୁକ୍ରବାର ବୋଲି ଆଜି ଥିଲା ଭାତ, ଡାଲି, ଆଉ ଅଣ୍ଡା ତରକାରୀ। ତ କଣ ହେଇଛି ମୁଁ! । ସେଇଟା ଭାତ ଅଣ୍ଡା ତରକାରୀକୁ ଖାଇ, ଖାଉ ମତେ ସମୟ ଦିଟା ହେଇଗଲା। ପିଠାରେ ଭାତ ଡାଲି ତ ଆଉ ଖେ, ତରକାରୀ ସହିତ ଖାଇକି ମୁଁ ଟିକେ-ଏ ବିଶ୍ରାମ କଲି। ବିଶ୍ରାମ କରିକି ଟିକେ ଏ ମାନେ, ଏପଟ ସେପଟ ବୁଲାବୁଲି ଟିକେ କଲି। ଆଉ, ପୁଣି ଆସିକି ପୁଣି ପୁଣି ଶୋଇପଡିଲି। ଆପଣ, କୁହନ୍ତୁ ଆପଣ କଣ ଖାଇଲେ? ଆଉ, କଣ କଲେ ଆଗକୁ?
ହଁ, କଣ କହୁଥିଲି? ମୁଁ କୋଉଠି ଥିଲି, ଖାଇବାକୁ! ତ ଆଜି କଣ ହେଇଛି? ଯେତେବେଳେ ମୁଁ ଖାଇଆ କୁ ଆଣି ଗଲି ସେ ସମୟରେ ତାଙ୍କେ କହିଲେ ଟିକେ ଆଜି ଦେରି ହବ। ତ ମୁଁ ଅପେକ୍ଷା କଲି। ତା'ପରେ ଅପେକ୍ଷା କରି କରି ବହୁତ ସମୟ ହେଇଗଲା। ମୋତେ ବହୁତ ଜୋର୍ ସେ ଭୋକ ଲାଗୁଥିଲା, ମୁଁ ଗଲି। ତ ଆଜି କୋଉ ବାର? ଶୁକ୍ରବାର! ହଁ କି ନାଇଁ! ତ ମୋ ଟିକେ, ମତେ ଟିକେ ଆଇଁଷ ଭଲ ଲାଗେ। ମୁଁ ଟିକେ ଆମିଷ, ମତେ ଭଲ ଲାଗେ। ତ ମୁଁ ତ ମୁଁ ଭାବୁଥିଲି, ଆଜି ମାଛ ଫାଛ କଣ ହେଇଥିବ? ମୁଁ ଖୁସି ହେଇକି କହିଲି ପଚାରିଲି କଣ ମାଛ ହେଇଛି? ତ ତାଙ୍କୁ ସିଆଡୁ ଉ ଉତ୍ତର ଆସିଲା। ନା, ନା, ମାଛ ନି! ଆଜି ଅଣ୍ଡା ଭୋଜିଆ ହେଇଛି। ତ ମୋତେ ଅଣ୍ଡା ଭୋଜିଆ ଭଲ ଲାଗେ। କିନ୍ତୁ, ମାଛଟୁ ତ ଏତେ ଭଲ ଲାଗେନି ନା! ମୁଁ କହିଲି, ହଉ ଚଳିବ ଖାଇଦବା। କିନ୍ତୁ, ମତେ ଖାଲି ଭାତ ଡାଲି ଅଣ୍ଡା ହଁ, ମତେ ଖାଲି ଭାତ, ଡାଲି, ଅଣ୍ଡାଭୁଯା ଯିବନି। ତ, ମୁଁ କଣ କଲି? ଟିକେ ଗଲି ଚିପ୍ସ ଆଣିବା ପାଇଁ ଠିକ୍ ଅଛି। ସେ ଛଣା ହୁଏ। ଆଉରି ଛଣା ଆଣିିବା ପାଇଁ ଗଲି।
ହୁଁ, ହୁଁ, ଆପଣ ତେଳ ଆପ ଆପ ଆପ ତେଳ
ନାଇଁ, ମୁଁ ତେଲ ଜି ହଁ ମୁଁ ବୁଝି ପାରୁଛି। କିନ୍ତୁ, ବେଳେ ବେଳେ କଣ କୁହନ୍ତୁ? ବେଳେ ବେଳେ ପାର୍ଟିକୁୁ ବି ଦେଖିବାକୁ ପଡେ। ସବୁବେଳେ ତ ଆମେ ଆଉ ଓ ଦେହକୁ ଦେଖିଲେ ହେବନାଇଁ। ହଁ ହଁ ସେ ସେ ସେଇ ଜିନିଷ ସ୍ବାଦ ପ୍ରଇ ମାନେ କଣ ବେଳେବେଳେ ତ ଆମକୁ ଦେଖିବାକୁ ପଡିବନି ସ୍ଵାଦକୁ ତ ସେମିତି ହୁଏ। ତ କଣ ହେଲା ତ ମୁଁ ଗଲି ଆଣିଗଲି ମିଳିିଲାନି। ତ ମୁଁ କଣ କହିଲି ମିଶ୍ଚର ଟିକେ ନେଇକି ଆସିଲି ଆଉ ମୁଁ ମୁଁ ଖାଇଲି। ତ କଣ ହେଲା ସେ ସମୟରେ ଆଉ ଜଣେ ଭାଇ ଆସିକି ମୋ ସହିତ ମିଶିକି ଖାଇଲେ ତ ତାଙ୍କ କେବେ କଣ କରିବାକୁ ଆଣିଥିଲେ? ହଁ ତାଙ୍କେ ବି କଣ କଣ ଆଣିଥିଲେ ତ ଦି ଜଣ ମିଶିକି ଆମର ତିନି ଚାରିଟା ହେଇଗଲା ଆମର ଠିକ ଅଛି। ତ ସେଇ ଜିନିଷ ମୁଁ ଆରାମ ରେ ଖାଇଲି ତାପରେ ଗଲି ପାଠାଗାରକୁ ଟିକେ ଶୋଇ
ତିନି ଚ ତିନି ଚାରଟା ଫଣ ଆଲା ଭ
ବୁଝିପାରିଲିନି କଣ କହିଲ?
ବୁଝିପାରିଲିନି ଆଉ ଥରେ କୁହନ୍ତୁ?
ଆପଣ ଆପଣ ତରଫରୁ ଆପଣ ଯଦି କହିଲେ ତିନି ଚାରିଟା ହେଇଗଲା ତତେ କଣ ତିନି ଚାରିଟା ହେଇଗଲା? ସମୟରେ ତିନି ଚାରିଟା ହେଇଗଲା ନା ଖାଦ୍ୟର ପ୍ରକାର ଭ ତିନି ଚାରିଟା ହେଇଗଲା କଣ ବୁଝିପାରୁନି?
ନା ତିନି ଚାରିଟା ଆଇଟମ ହେଇଗଲା ଏ ବନ୍ଧୁ।
ହଁ। ହଁ ସେ ମତେ ଭାବଛି କମର ତିନି ଚାରିଟା ହେଇଗ ଖ ତିନି ଚାରିା ସମୟ ବଦ ନା କଣ?
ତ ସେ ଆଗ ବନ୍ଦୁ
ବନ୍ଧୁ। ହଁ ତ ମୁଁ କଣ କହିଲି ତ ଆମେ ଖାଇଦେଲୁ ତାପରେ ମୁଁ ଟିକେ ଗଲି ପାଠାଗାରକୁ ଟିକେ ଶୋଇ ଶୋଇ ପଡିଲି।
ହୁଁ। ହଉ ଆପଣ ପାଠାଗାରରେ ଭାଇ ବନ୍ଧୁ ଆପଣ ପାଠାଗାରକୁ ଯାଇକି ପଇସା ଦେଇକି ଯାଉଛନ୍ତି କ ସେଠି ଶୋଉଛନ୍ତି ଆପଣ ପାଠାଗାରା ଯାଇକି ପଇସା ଦେଇକି ଯାଉଛନ୍ତି।
ଦେଖନ୍ତୁ ଦେଖନ୍ତୁ ଦେଖ ଶୁଣନ୍ତୁ ତ ମୁଁ କଣ କହୁଛି ଆପଣ କେବେ ଯାଇଛନ୍ତି ପାଠାଗାର?
ହଁ ମୁଁ ଯାଇଥିଲି।
ଯାଇନାହାନ୍ତି?
ଯାଇଛି ଯାଇଛିି ଯାଇଛି ।
ଜାଗାରେ ଆପଣ ଗୋଟେ ଜାଗାରେ ଅଛନ୍ତି ବୋଧେ। ଯାହା ଲାଗୁଛି ମତେ ଟିକେ ଭଲସେ ଶୁଭାଯାଉନି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
କଣ କହୁଥିଲି ଆପଣ ଯଦି ଛଅଟା ବେଳକୁ ପାଠା ହଁ। ଆପଣ ଯଦି ଛଅଟା ବେଳେ ପାଠାଗାରକୁ ଯିବେ। ହେଲା ଆଉ ଆପଣ ଯଦି ଆସିବେ ଆଠଟା ବେଳେ ମାନେ ରାତି ଆଠଟା ନଅଟା ବେଳକୁ।
ହୁଁ ହଁ।
ତ ଏତେ ସମୟ ଆପଣ ପାଠ ପଢିବେ ତ ଆପଣଙ୍କୁ ନିଦ ଲାଗେ। ତ ସ୍ୱଳ୍ପ ସମୟ ଯଦି ଶୋଇବେ ଆପଣଙ୍କ ନା। ତ ସେଇ ଜିନିଷ ଭଲ ଲାଗିବ। ଯେ ହଁ ହଁ। ମାନେ ଆଉ ଥରେ ଆପଣ ନା ପଢିବା ପାଇଁ ଆପଣ ଇଚ୍ଛା ହବ। ତ ମୁଁ ଯୋଉ କହୁଛି ଆପଣଙ୍କୁ ମୁଁ ସ୍ୱଳ୍ପ ସମୟ ପାଇଁ ଶୋଉଛି। ଏମିତି ନାଇଁ ଦି ତିନି ଘଣ୍ଟା ଶୋଇପଡୁଛି। ମାନେ କୋଡିଏ ମିନିଟ୍, ପଚିଶ ମିନିଟ୍। ହଁ ସେ ଜିନିଷଟା କହିବା ପାଇଁ ଚାହୁଁନି କହିକି ସ୍ୱଳ୍ପ ସମୟ ବୋଲି କହିଲି ଆପଣଙ୍କୁ। ତ ସେମିତି ତ ମୁଁ ସ୍ୱଳ୍ପ ହଁ ସ୍ୱଳ୍ପ ସମୟ ପାଇଁ ମୁଁ ଶୋଇପଡେ। ତ ଏଇଟା ହଉଛି କଥା।
ମା ମା ଆପଣଙ୍କ ପାଠାଗାରରେ ଶୋଇବା ପଢ଼ିବା ବ୍ୟବସ୍ଥା ବି ଅଛି?
ଏଁ ଶୋଇବା ବ୍ୟବସ୍ଥା ନାହିଁ ମାନେ ସେ ଯୋଉ ସେଠି ଆମର ଯୋଉ ଥାଏ ନା ସେଠି ହିଁ ଆମେ ମୁଣ୍ଡ ଦେଇକି ଶୋଇପଡୁ।
ସେତ ତ ଅନ୍ୟ ଅ ଅ ଅ ଅନ୍ୟ ଜଣେ ଅନ୍ୟ । ଥିବେ ତାଙ୍କୁ ବି ଅସୁବିଧା ହୋଉଥୁବ? ମାନେ ଦେଖୁଥିବେ ଏବଂ ଆଳସ୍ୟ ଆସିବ । ହେଟା ଗୋଟେ ଖରାପ ଗୁଣ ହବନି କାଇଁ ଗୁଣ ହେଇପାରିବ ତାଙ୍କ ପାଇଁ। ମାନେ କୋଉ ବିଭାଗରେ ।
ବୁଝିପାରିନି ଆଉଥରେ ଟିକେ କୁହନ୍ତୁ?
ଆପଣ ଯଦି ଯେମିିତି ଯାଇ ଆପଣ ଯାଇକି ଫୁଣି ପାଠାଗାରରେ ଯାଇକି ଶୋଇବେ ତ ଅନ୍ୟ ପିଲାଙ୍କ ଉପରେ କଣ ପ୍ରଭାବ ପଡିବ ମତେ ସେଇଆ କୁହନ୍ତୁ। ଅନ୍ୟ ପିଲା ପଢ଼ିଆକୁ ଯାଇଥିବେ ତାଙ୍କୁ ନିଦ ତାଙ୍କୁ ତମେ ଶୋଇଲେ ତାଙ୍କୁ ନିଦ ଲାଗିବ କି ନାଇଁ କୁହନ୍ତୁ ଆପଣ?
ସମସ୍ତେ ଶୁଅନ୍ତି ପାଠାଗାରରେ ସମସ୍ତେ ଶୁଅନ୍ତି। ଆପଣ ବୋଧେ କେବେ ଯାଇନାହାନ୍ତି ପାଠାଗାର ଏଥିପାଇଁ ଆପଣ ଜାଣନାହାନ୍ତି।
ନାଇଁ ମୁଁ ଯୋଉ ପାଠାଗାରରେ ଯାଉଥିଲି ଭାଇ ମୁଁ ବନ୍ଧୁ ମୁଁ ଯୋଉ ପାଠାଗାରରେ ଯାଉଥିଲି ସେଇଠି ମୁଁ ବି ଶୋଇବା
କଣ ତ ଗୋଟେ ଘଣ୍ଟା ଦି ଘଣ୍ଟା ଦି ଗୋଟେ ଘଣ୍ଟା ଦି ଘଣ୍ଟା ଗଲେ କିଏ ଶୋଇବେନି। ଆପଣ ସକାଳୁ ଯାଇକି ରାତିଟା ଆସିବେ ନା ଆପଣଙ୍କୁ ଟିକେ ନିଦ ଲାଗିଯାଏ ତ ଆପଣ କିଛି ସମୟ ପାଇଁ ଶୋଇପଡ଼ିଲେ ଆପଣଙ୍କୁ ଭଲ ଲାଗିବ ଆପଣ ତ କେବେ ଲାଗୁନି ଆପଣଙ୍କ କଥା ଆପଣ ପ ପାଠାଗାରକୁ ଯାଇକି ପାଠ ଫାଟ ପଢିଥିବେ
ନାଇଁ ନାଇଁ ଆମେ ଆମ ପାଠାଗାର ଯାଇକି ପଢୁଥୁଲୁ ନିଦ ଲାଗିଲେ ଆମେ ଆସିକି ଫୁଣି ଘରେ ମାନେ ବାସଗୃହ ଆସିକି ଶୋଉଥୁଲୁ ନ
ହଁ ଠିକ ଅଛି ଆପଣ ଯୋଉ କହିଲେ ବାସଗୃହ କଥା ଯଦି ଆପଣଙ୍କ ଘର ଦୂର ହେଇଥିବ ଆପଣ ଙ୍କ ପାଠାଗାରରୁ ଆପଣ ବାରମ୍ବାର ମାସିକି ଯାଇପାରିବେନି ହଁ କଣ ଆପଣ କଣ କରୁଛନ୍ତି ବୋଝେ ମାନେ ବୋହୁତୁ ଶବ୍ଦ ଆସୁଛି।
ନାଇଁ ବନ୍ଧୁ ଆପଣଙ୍କ ବୋଧେ ଆପଣଙ୍କ ମୋବାଇଲର ଠିକ ସେ କାମ କରୁନି। କାହିଁକି ମୁଁ ପୂର୍ବରୁ ବି କଥା ହେଇଥିଲି କାହାକୁ ଏତେ ଶବ୍ଦ ଆସୁନଥିଲା ଆପଣଙ୍କୁ ଶବ୍ଦ ଆସୁଚି।
ନାଇଁ ନାଇଁ ଟିକେ ଟିକେ ମଝିରେ ମଝିରେ ଆପଣ କଣ କଣ କରୁଛନ୍ତି ଆପଣ ବାରମ୍ବାରମ୍
ନାଇଁ ଏମିତି ମୁଁ ଏବେ ଚାଲୁଥିବି ଚାଲିବାର ଶ ଶବ୍ଦ କହିପାରିବାନି ଆମେ। ଚାଲିବା ଟା ବସିବା ଟା ପାଣି ପି
ତ ବାରମ୍ବାରମ୍ ଆପଣଙ୍କ ସବ
ଆପ୍ ଆପଣଙ୍କର ମୋବାଇ ଆପଣଙ୍କର ଯୋଉ ଆପଣଙ୍କର ଯୋଉ ମୋ କଁ କହିବା ଆମେ ଯ ଯନ୍ତ୍ର ଅଛି ଯନ୍ ତମେ ଯୋଉଠି ବାର୍ତ୍ତା ପ୍ରଚାରକ ଯନ୍ତ୍ର ସେଇଠି ବୋଧେ ଆପଣଙ୍କର ଆମର ଯୋଉ ଶବ ଶବ୍ଦ ନିୟନ୍ତ୍ରଣ
ନାଁ ନାଁ ନାଁ ଶବ୍ଦ ନିୟନ୍ତ୍ରଣ ପକ୍ରିୟା ଟା କହିଲା ବୋଳେ ହୁଏ ଶୁଣିଲା ବୋଳେ ହୁଏନି ଯେତିକି ମୁଁ ଜାଣିଚି ଠିକ ଅଛି ଅଁ ହଁ। ନାଇଁ ନାଇଁ ଶୁଣିଲା ବୋଳେ କିିଛି
ଆମର ଯୋଉ କଁ କହିପାରିବା ସେଟା।
ହଁ ଯାହାବି ଆପଣ ମୁଁ ବୁଝିପାରିଲି ହଁ ହଁ ହଁ ମୁଁଁ ବୁଝିପାରିଲି ଆପଣ ଯନ୍ତ୍ରପାତି ଟିକେ ବୋହୁତ ବଡ ବୋଧେ ମାନେ ଟିକେ ବୋହୁତ ମାନେ ଭଲ ବୋଧେ ସେଥିପାଇଁ ଆ
ହଁ ଯନ୍ତ୍ରପାତି ଏବେ ଯନ୍ତ୍ରପାତି ଟିକେ ଖରାପ ହେଇ ଆସେ ସିଲାଣି ଏତେ ସମୟ ସମୟରେ କାମ କରୁନି କିନ୍ତୁ ଦେଖିବେ ଯେହେତୁ ଆମର ଗୋଟେ ବୟସ ହେଇଗଲେ ପୁରୁଣା ହେଇଗଲେ ଖରାପ ହେଇ ଆସେ
ତ ଦେଖନ୍ତୁ ଆପଣ
ଆପଣଙ୍କୁ କହିବି ଆପଣଙ୍କୁ ନିବେଦନ କରିବି ଆପ ଆପଣ ନୂଆ ଯନ୍ତ୍ର ଯେମିତି ବାର୍ତ୍ତା ଯନ୍ତ୍ର ବା ମୋବାଇଲ ନୂଆ ଯନ୍ତ୍ର ଟା କିଣନ୍ତୁ ଭଲ ହବ ଆପଣଙ୍କ ପାଇଁ।
ମୁଁ ଚେଷ୍ଟା କରିବି ଯେ ମୁଁ ମୋ ସାଙ୍ଗ ଟେ ଅଛନ୍ତି ମୋ ସାଙ୍ଗ ଡାକ୍ତର ଜଣେ ଅଛନ୍ତି। ତାଙ୍କୁ କିଛି ମୁଁ ସହାୟତା ମାଗିକି ଗୋ
ନାଇଁ ଆପଣ ଯଉ ଆପଣଙ୍କ ଯଉ ମୋବାଇଲ ଯନ୍ତ୍ର ପାଇଁ ଆପଣ ହ ଡା ଡାକ୍ତରଖାନା ଯିବା ନାଇଁ ମଣିଷ ନୁହେଁ ଏଇଟା ତା ପାଇଁ ଆପଣ ମେକ ମେକାନିକ୍ ଷ୍ଟୋର ଯିବେ
ଆପଣ ମୋବାଇଲ୍ କହୁଛନ୍ତି ଆ ଯନ୍ତ୍ର କହିବାକୁ ଦରକାର ନାହିଁ। ଠିକ୍ ଅଛି ତ ଆପଣ ମୋବାଇଲ ହି କହିପାରନ୍ତି ତ ମୁଁ ଏହା କହୁଥିଲି ମୋ ସାଙ୍ଗ ଜଣେ ଡକ୍ଟର ମୋ ସାଙ୍ଗ ଜଣେ ଡକ୍ଟର ତ ମୁଁ କହୁଥିଲି ତାଙ୍କୁ ଯଦି ମୁଁ କିଛି ସହାୟତା ମାଗିବି ନା? ପଇସା ପତ୍ର ତାକୁ ଦେଇଦେବେ। ତ ସେ ସେଇ ହାଇଁ ମୁଁ କହିଲି ଯେ ସେ ଡକ୍ଟର ଡାକ୍ଟର ଆଜ୍ଞା କୁ ମୁଁ କିଛି ମାଗିକି ମୋ ନୂଆ ଫୋନ ଟି କିଣିବି ନା କଣ?
ହଁ।
ଠିକ ଅଛି ଆପଣ ଏକମତ ତ ମୋ କଥାରେ
ଦେଖନ୍ତୁ।
ଦେଖା ଦେଖି ନାଇଁ ଆପଣ ଆପଣ ମତ କି ନାଇଁ କୁହନ୍ତୁ ଦେଖାନ୍ତୁ କି ନାଇଁ।
ଦେଖନ୍ତୁ ଏବେ ମୋର ଯୋଉ ଯୋଉ କଥା ମୋ ଯୋଉ କଥା ହଉଛି ମୋର ଯନ୍ତ୍ର ଯୋଉ ତ ତ କହିପାରିବା ଆମ ମୋବାଇଲ କହିପାରିବା ଓଡିଆ ବାର୍ତ୍ତା ବାହକ ଯନ୍ତ୍ର କହିପାରିବି ମୁଁ ହେଲା। ମୋର ବାର୍ତ୍ତା ବାହକ ଯନ୍ତ୍ର ଟା କେବେ ଭଲସେ କାମ କରୁନି। ତାର ସମୟ ସମୟରେ ଏ ଠିକ୍ ରୂପରେ କାମ କରୁନି। ଠିକ୍ ରୂପରେ ରହୁନି ଠିକ୍ ରୂପରେ ଯଦି